ହାଲୋ
ହଁ କଣ କରୁଛୁ?
ଉ, ହୁଁ ଆମ୍ବ ଖାଉଛି।
ଆମ୍ବ ଖାଉଛ।
କଣ?
କାନ୍ଦିକି ପରା ଭାତ ଖାଇଲୁଣିି ତ?
ଭାତ ଆଜି ସକାଳେ ଖାଇ ଦେଇେଇଥିଲି ପିଠା ଖାଇବେନି।
ମୁଁ ତ ପିଠା ଖାଇଦେଇଛି ଯେ ମୋର ଆଉ ଜମା ଇଚ୍ଛା ହଉନି ଦିପହରେ କିଛି ଖାଇବାକୁ ଆଉ ତ ଆଇଁଷ ଆଇଁଲେ ନେଇ ଖରାରେ ଆସିଲି ଉଷାଳି ବି ମନା କଲା ନା। ସେ ମନା କଲା କହିଲା ମୁଁ ଖାଇବିନି ଆଇଁସ, ଖାଇଲେ ଖାଉ ନହେଲେ ନାହିଁ। ଖରାରେ ଆଉ ଭଲ ହେଇଛିି। ଏ ଯୋଉ ଖରାରେ ମୁଁ ଯାଇକି ଆସିଛି ଆଜି ମୋ ମନ ମାନି ଯାଇଛି।
ହୁଁ, ହୁଁ ଯାଉଛୁ ନାଇଁ ଏଇ। ଖାଇଯିବେ ସୋ ଜଲଦି ତ ସେଇଥି ପାଇଁ ଭାବିଲୁ ଏ ଏମ୍ ତୀ ରେ ଖାଲି ଆମ୍ବ କି ଇଟିଲି ହେଇଛି ପିଠା
ହଁ, ହଁ।
ସେ ଖାଇଦବ। ପେଟ ଛେ
ହୁଁ, ହୁଁ।
ଆଉ ତମର ତ ରଜ କେମ୍ ତି କଣ ଚାଲିଛି?
ହଁ, ସେ ନାଇଁ ଏମିତି ଯାଉଛେ ବସିକି ପଢୁଛି ମୁଁ ଏଠେ ବସିଛି ଆଉ। କଣ କରିବା ମୋ ଏଇ ମୋ ସାନ ଅପାକୁ ବି କଲ କରିଥିଲି ଏ।
ଗାଁରେ ନୁହ କଣ କେମିତି କିଏ ଅଛି କୁଣିଆ ମିତ୍ର ନା ନାଇଁ।
ନାଇଁ ନାଇଁ କେହି କୁଣଆ ମାତ୍ର ଆସି ନାହାନ୍ତି। ଏତେ ଖରାରେ କିଏ କା ଆମର ବି ଭାରି ପାଣି ଅସୁବିଧା ନା ବହୁତ୍ ପାଣି ଅସୁବିଧା ପାଣି ନାହିଁ। ନଳକ ମାରିକି କେତେ କେ ଇଏ ହବ।
ଏ ନଣନ୍ଦ ବି ସେମିତି।
ପାଣି ଯୋଗୁ କେହି ଆସିବାକୁ ରାଜି ହଉ ନାହାନ୍ତି ମୋ ନଣନ୍ଦ ତାଙ୍କ ଗାଁକୁ ଯାଇଛନ୍ତି।
ତାଙ୍କ ଓହୋ ତାଙ୍କ ଶାଶୁଘର ଗାଁ।
ହଁ, ସେ ସେଇଠିକି ପଳେଇଛନ୍ତି। ଆଉ ବି ପା - ପାଣି ନାହିଁ ଗରମ ପ୍ରବଳ। ଇଏବେ ରାଜି ହବ ଖାଲି ଟା ନଳକ ମାରିକି ସୁବିଧା ନ ରହୁଛି ନଳକ ମାରିବା ପାଇଁ।
ନା ଆମର ପାଣି ର ହିଁ ବହୁତ୍।
ପାଣି ଟା ଟିକେ ସୁବିଧା ହେଲେ କଣ କୁଆଡେ କଲ ଆସିଲ କଣ କଲ ଟିକେ। କିଛି ଲାଗିବନି। ପାଣି ଅସୁବିଧା ସବୁ ଜିନିଷରେ ଇଏ ଲାଗିବ।
ହଁ।
ଆଉ ତମର ହେଇଛିି ପାଣି ଅସୁବିଧା କିଛି ହେଇନି। ସେଇଠି ଯୋଉ ଜାଗାରେ ଅଛ।
ନା ଏଇଟା ତ ଭଲ ଜାଗା ପାଣି ପାଣି ମୁଁ ଜାଣିବାର ଏମିତି କୋଉ ଜାଗାରେ ଏତେ ଅସୁବିଧା ପାଣି, ଆମ ଏରିଆରେ କଣ ଅ ଆମର ପୁରୁଣା ଘର ସାଇଟରେ ଜମା ପାଣିର ପ୍ରୋବ୍ଲେମ ନାହିଁ। କିନ୍ତୁ ଏପଟ ସାଇଟଟା ପାଣି ଧର ନାହିଁ କି କଣ, ଆମର ନୂଆ କରିବୁ ବୋଲି ଜଣଙ୍କୁ ନେଇକି ଦେଖେଇକି ଆସିଥିଲୁ, ତ ସଏଲ ଟେଷ୍ଟ ଟିକେ କଲେ ଜାଣିଲେ ସେ ନିଜେ ବି କହିଥିଲା ଯେ, ହଁ ସଏଲ୍ ଟେଷ୍ଟ ନେଇକି ଲୋକ କରେଇଦବ। ଯଦି ନେଇକି ସଏଲ୍ ଟେଷ୍ଟ କଲ, ସଏଲ ଟେଷ୍ଟ ଯଦି ବାହାରିଲା ଯେ ହଁ ପାଣି ସର ଅଛି ବୋଲି ତାହେଲେ ଆମର ପୁଣି ନୂଆ ବୋରିଙ୍ଗ ଟେ କରିବୁ, କଥାବାର୍ତ୍ତା ହେଇକି ଯାଇଛନ୍ତି। ଦେଖାଯାଉ କଣ ହଉଛି ଆଉ, ଯଦି ନିହାତି ଯାହା ବି ହେଇଯାଉ ଆମର ପା
କହିବନି ଯେ ଦେଖାଗଲା ମାନେ ପାଣି ଆମର ଏଇଠି ଗୋଟେ ଖୋଳା ହେଇଥିଲା ଦେଖାହେଲା, କେତେ ବଢିଆ ପାଣି ବାହାରିଲା। ତାପରେ ବର୍ଷେ ପରେ ପୁରା ଏବେ ମଟର ହିଁ ଲାଗୁନି ତାର। ସଇଲା ସେ ଆଉ ଲାଗୁନି ତ ମଟର ଲାଗିବ କଣ, ପାଣି ହିଁ
ଓ ହୋ। ନାଇଁ ଆମର ପୁଣି ମତେ ଲାଗୁଛି, ଆମର ଯୋଉ ଆମର ପୁଣି ଯୋଉ ନଳକୂଅଟା ଖୋଳା ହେଇଛି ସେଇଟାରେ ତ ପାଣି ଦଉଛି ନା ପାଣି ହଉଚି। ପାଣି ଥିବ ଯାହେଲେ ନିହାତି। ପାଣି ନିହାତି ଥିବ, ମତେ ଯାହା ଲାଗୁ ଯେ ପାଣି ଥିବ କାରଣ ସେତିକି ଅଳ୍ପ ଫୁଟୁ ଖୋଳା ହେଇଛି ନଳକୂଅର, ବହୁତ ପାଣି ଦଉଛେ ମାନେ ପୁରା ଫ୍ୟାମିଲି ଚଳୁଛନ୍ତି ନା ନାଇଁ, ବହୁତ ମାନେ ସମସ୍ତେ ଏକାଠି ହେଇଗଲେ ଆଉ ଏ ପାଇବୁନି, ଆଉ ତୁ ଗୋଟେ ନଳକୁ ମାରିକି କିଏ ଚଳିବ ଏତେ।
ଚଳିବ।
ଆଉ ତୁ ନା ନଳକୂଅ ମାରିକି ଚଳି ହବ କି? ହଁ ମେସିନ ଲାଗିଥିଲା ଅଲଗା କଥା, ଆମର ତ ଯେତିକି ଖୋଳା ହେଇଥିଲା ମେସିନ ହେଇପାରିବନି। ସେଇଥିପାଇଁ ଆଉ କୋ ବର୍ଷେ ଦି ହେଲା କମ ସେ କମ ପାଣି ସମସ୍ୟା ଦୂର ହବ ବୋଲି। ହଁ ସେଇଟା ବି ଆଜିକି ଦଶ ବର୍ଷ ହେଲା କାମ ଦଉଛି।
ହଁ ଯେମିତି ଗୋଟେ ଚଳୁଛି ଆଉ, ଉପର ଘର କରିନାହାନ୍ତି କି?
ଉପର ଘର ଛାତ ପଡିକି ଏଇନୁ ଆମର ୱାରିଙ୍ଗ ଫାରିଙ୍ଗ କାମ ହଉଛି, ୱାରିଙ୍ଗ ଆଉ ପ୍ଲମ୍ବିଂ କାମ ସରିଗଲେ ପଲସ କରା ହବ ବର୍ଷା ହେଲେ ଆଉ, ବର୍ଷା ଟିକେ ହେଇଗଲେ କୂଅରେ ପାଣି ବୁନ୍ଦାଏ ହେଇଯିବ। ତାପରେ ପଲସ୍ତରା କାମ ହବ, ଜଲଦି ଜଲଦି କାମ ସାରିବାକୁ ହିଁ ପଡି
ଏଇ ବର୍ଷା ପାଗ ବର୍ଷା ଟିକେ ପଡିଲେ, ସେ ସତ କଥା ବି କଲେ ଠିକ୍ ଅଛି। ପାଣିଟା ସଫିସେଣ୍ଡ୍ ହବ, ପୁଣି ଘ ଘରଦ୍ଵାର କେ
ନା ପାଣି ନିହାତି କାରଣ ଆମର କଣ ଆଉ ଉପର ସିଢି ଘର ଛାତ ବି ପକେଇ ପାଇଲୁନି ସେଇଥିପାଇଁ, ପାଣି ନାହିଁ ବୋଲି। ପାଣି ତ ଗୋଟେ ବଡ ସମସ୍ୟା, ଯାହାର ହଉ ନ ହଉ ଆମ ଘର ପାଇଁ ବହୁତ ବଡ ସମସ୍ୟା ପାଣି।
ପାଣି ପା ଜଳ ହିଁ ଜୀବନ ସେଥିପାଇଁ।
ପାଣି ନାହିଁ ବୋଲି ନିଜେ ବି ଆମେ ଯାଇକି ରହିବାକୁ ଇଚ୍ଛା କରୁନୁ, କାରଣ ମୁଁ ଏ ନଳକୂଅ ପାଣି ପିଇ ପାରୁନି। ଆକ୍ୱାଗାର୍ଡକୁ ପାଣି ଯିବା ପାଇଁ କୂଅରେ ପାଣି ନାହିଁ। ସେଇ ଚକରରେ ବର୍ଷକୁ ଛଅ ମାସେ ପାଣି ହେଲେ ଛଅ ମାସ ପାଣି ନାହିଁ।
ଉୁଁ ହୁଁ ଇଏ ଯୋଉ ବର୍ଷା ଦିନିଆ ହଉଥିବ।
ହଁ ବର୍ଷା ଦିନେ ଶୀତ ଦିନେ ଅନ୍ୟ ଦି ଡିସେମ୍ବର ମାସ ଯାଏଁ ମିନିମମ୍ ପାଣି ଫାଣିର ଅଭାବ ରହୁନି।
ହୁଁ ହୁଁ। ଜାନୁଆରୀ ଫେବୃୟାରୀ ଟିକେ ଖରାପ ପଇଲାଠୁ ଆସ୍ତେ ଆସ୍ତେ ଶୁଖିବା ଷ୍ଟାର୍ଟ ହେଇଯାଉଛି।
ହଁ ତାପରେ ସେ କୁ ଆଗରୁ ଆମର କଣ ଗାଁ ରେ ଗୋଟେ ଥିଲା ବୋରିଙ୍ଗ। ସପ୍ଲାୟୀ ୱାଟର ଦଉଥିଲା ତ ସେଇ ସେଇଟା ବି ତାଙ୍କର ପୋଲାପସ କରିଗଲା। ତ ଗାଁକୁ ଯୋଉ ସପ୍ଲାାଇ ୱାଟର ଟା ଆଉ ଆସୁନି ତା ପାଇଁ ଯୋଉ ଗୋଟେ ବୋରିଙ୍ଗ ବାଲା ବାଲା ଖୋଳିିଲା। ହଁ ସେମାନେ ଆଉ କିଛି ଚେକ୍ ଫେକ୍ ନ କରିକି ସେମାନେ ଯେହେୁ ଗମେଣ୍ଟର ଗମେଣ୍ଟ ର ତ ପଇାସା ଲୋକ କ ପଇସା ଆଉ କାମ ଯାହା ଛାଡ। ତ ଗମେଣ୍ଟ ପଇସା ସେ ତାର ଖୋଳି ଦେଇ ଗଲା ସାଢେ ତିନି ଫୁଟ ଯୋଉଠି କି ପାଣି ନାହିଁ। ମୂଳରୁ ପାଣି ହିଁ ହେ ପାଣି ଲେବୁଲ ହିଁ ହେଟି ନଥିଲା ସେ ଖୋଳି ଦେଇକି ତା ବାଟରେ ପଳେଇଲେ। ଚେକ୍ କଲେଣିି କିଛି ନହିଁ।
ହେଲେ ହଉ ନହେଲେ ନାଇଁ ସେ ତାଙ୍କର ପଇସା ନେଇକି ଗଲେ ତାଙ୍କର କଣ।
ତାଙ୍କର ଖୋଳି ଦେଇକି ତାଙ୍କ ବାଟରେ ସେ ପଇସା ନେଇଗଲେ କିନ୍ତୁ ଆଉ ପାଣି ବାହାରିଲାନି। ସେଇଭଳିଆ କେସରେ ଆଉ ଆମର ସେଥିପାଇଁ ଟିକେ ଦେଖୁଛୁ ଯୋଉଥିରେ ଯୋଉ ଆଉ ଆମର ତ ଆଉ ବେଶୀ ଜାଗା ନାହିଁ ହେଇ ଏରିଆ ଟାରେ ଆମ ବାଉଣ୍ଡରି ଭିତରେ। ତେଣୁକରି ଯୋଉଠି ବି ହେଇପାରିବ ଦକ୍ଷିଣ କରକୁ ଖୋଳିବୁନେଇ ସେଇ ଉ ରୁ ପୂର୍ବ କର ପର୍ଯ୍ୟନ୍ତ ଯୋଉଠି ବି ଆମକୁ ହଁ ମାନେ ଏଇ ଟୁନା ବୋଉ କୂଅଠୁ ଆମ ହେ ବୋରିଂ ଯୋଉ କରାଯାଇଛିହେଇ ବୋରିଂଠୁ ଦଶ ଫୁଟ ଦୂରରେ ଯୋଉଠି ବି ଆମକୁ ସୁଵିଧା ହବ ଯୋଉଠି କହିବ ପାଣି ବାହାରୁଛି ସେଇଠି ଆମର ଖୋଳିଦେବୁ।
ହୁଁ ହୁଁ।
ସେଇଆା ଭାବିଲି ବୋରିଂ ପାଇଁ ଗୋଟେ ଛୋଟ ଜାଗା ଦରକାର। ଆଉ ଯେତେବେଳେ ପାଣି ନାହିଁ ଆଉ କୋଉଠୁ
କୋଉଠୁ ରଖିକି ଆଣିବ ଯେମିତି ମାନେ ହଁ
ନା ଆମେ ଏଇଠୁ ଜଣଙ୍କୁ ବୁଝିଛୁ ଏଇଠୁ ଜଣଙ୍କୁ ବୁଝିଛୁ ଚୁ ସେ କହିଛି ଖୋଳିଦବ। କିନ୍ତୁ ତା ପୂର୍ବରୁ ଏଇ ଟେଷ୍ଟ ଫେଷ୍ଟ ଟା କରିଦେଲେ ତାପରେ ଭାବିଛୁ ଖୋ ଏଇ ବର୍ ଖରା ଦିନ ଯଦି ଖୋଳିବ ଖୋଳିବ ଆଉ ଲେଟ୍ ହେଲେ ବର୍ଷ ରେ ପା ଖୋଳା ଯାଏନି ହଁ ଅନ୍ୟ ଦିନେ ଖୋଳା ଯାଏନି ହେରା କୋଲାପସ କରିବ ଦୁଇ ରେ ବି ସେ ପାଣି ସୋର ଟା ବି ଜଣା ପଡିବନି।
ହଁ।
ତାକୁ କୁହାତ ହେଇଛି ଦେଖାଯାଉ କେତେ ବାଟ ଯାଉଛି ସେମାନେ ଯାଇକି ମେନ୍ ହେଲା ରହିଥିଲେ ଇଏ କଣ ଯାଇକି ଦୌଡି ଦୌଡିକି କରେଇ କୁରା ଦେଇଥାନ୍ତେ।
ହୁଁ।
ତାଙ୍କର ଛୁଟି କମ ଦିନ ପାଇଁ ଆଣିଥିଲେ ପଳେଇଲେ।
ଏଇଥି ପାଇଁ ମୋର ଆମର ସବୁ ସୁବିଧା କିଛି ଆ କୌଣସି ପ୍ରକାର ଆଉ ଅସୁବିଧା ନାହିଁ, ମେନେ ଜିନିଷ ଟା ମନେକର ଉପରଘର ମୋ କହିବା କଥା ପାଣି ନ ମୋ ଦିଅର କହିଲେ ପାଣି ନହୋଉ ନହେଲେ ନାହିଁ ଯେମିତି ଆମର ଛଅ ମାସେ ହୋଉ ଚାରି ପାଞ୍ଚ ମାସେ ତମର ପାଣି ବନ୍ଦ ହୋଉ ଯେ ଚଳିଯିବ। ମନେକର ଜଣେ ଉପରେ ଲାଟିନ୍ କି ବାଥରୁମ୍ ଯିବ ସେ କଣ ତଳୁ ପାଣିଏତେ ଟେକି ଟେକି ନେଇକି ଯିବକି ଓପରୁକୁ।
ନାହିଁ ମ ପାଣିରେ ସୁବିଧା କରିବ ନା ପୁଣି ଯେ ଚଳିବ ତମେ ଦି ଜଣ ଚଳେଇ ଦୋଉଚ ପୁଣି ସମସ୍ତେ ଗଲାବେଳକୁ ଚଳେଇବେ କିନା।
ଆଉ ପାଣି ପିଇବାକୁ ହୋଉନି ମୁଁ ଗଲେ ପାଣି ନଉଚି ପିଇବା ପାଇଁ। ପାଣି ଯେତିକି ନୋଉଚି ସେତିକି କଣ ପାଉଚିକି, ତମେ କଣ ଆଉ। ଦଶରୁ ପନ୍ଦର ଲିଟର ପାଣି ନେଇକି ଯାଇ ହବ କି ପିଇବା ପାଇଁ। ଆଉ ହେଇ ନଳକୂଅରୁ ପିଇଲା ବେଳକୁ ଆସିଲା ବେଳକୁ ଦେହ ଖରାପେ, ପାଣି ଗୁରା ପିଇ କାହିଁ ନା ପାଣି ନ ପଇକି ଇଆଡେ ଯାହାହେଲେ ଗୋଟେ ବାହାରିବ।
ହୁଁ ପାଟି ବାରିବ ଆଉ।
ହଁ ମାନେ ନଳକୂପ ପାଣିଟା ନା ଯେ ଲୁହାଳିଆ ଲାଗୁଚି। ମାନେ ମତେ ତ ଲାଗୁଚି ଖାସେ କରି ମାନେଏ ଏତେଯୋରେ ଆଗୁରୁ ଅଗୁରୁ ଯେମିତି ନଳକୂଅରେ ହେମିତି ଏମିତି ଲାଗୁନି, ଏମିତି ଯାହା ହେଲେ ଗ୍ୟାସ ଟା ତାର ରହୁଚି।
ହଁ।
ଯୋଉଟା କି ମୁଁ କେବେ ପିଇନେହିଁ ମାନେ ପିଇଦେଲା ମାତ୍ରେକେ ପାଟି ବାହାରୁଚି। ହଁ ନହେଲେ ଗ୍ୟାସ ଖାଲି ହେଇରାକ ବାହାରୁଚି।
ହୁଁ।
ଦେଖିଆ କଣ ହୋଉଚି ସେଦେଵେ। ସବୁ ଦିନିତ ଚାଲୁଚି ଯେମିତି ବି ହେଲେ ସେଟା। ଥରେ ଆମ ଗାଁ ରେ ଏପ ଆମ ଯୋଉ ଲାଇନ୍ ଟା ମାନେ ଏପଟ ସାଇଟି ଟା ଏପଟ ସାଇଟି ରେ ପାଣି। ତ ରୋଗ ଭୋଉତୁ ଅଂ ଅଳ୍ପ ଖୋଳିଲେ ପାଣି କାରଣ ଆମ ପୁରୁଣା ଘର କୂଅରେ ପାଣି ଯେ କେବେ ଶୁଖିବନି। କିନ୍ତୁ ଏପଟ ସାଇଟ୍ ଟାରେ ପାଣି ସ୍ତର ନାହିଁ। ସଉ ଏପଟ ସାଇଟ୍ ରେ ଏପଟ ସାଇଟ୍ ଯେତେ ଲୋକ ସେମାନଙ୍କର ଯାହାହେଲେ ବି ଏଁ ପାଣି ପ୍ରୋବ୍ଲେମେ ହୋଉଚି। ନାଇଁ ଆମ ସ୍କୁ ହଁ ଯାହା। ଯାହା ଏଇପଟ ଲାଇନ୍ ଟା ଟିକେ ଭଲ ଯିଏ ଆମ ଘର ପାଖରେ ଯିଏ ଯୋଉ ମୋ ମାମୁଁ ଘର ଗାଁ ରୁ ତାଙ୍କର ବି ସେମିତି ଆଣିକି ବୋରିଙ୍ଗି ଖୋଳିକି କଲେ।
ଉଁ ହୁଁ।
ବୋରିଙ୍ଗି ଖୋଲିକି ତାଙ୍କର ଅବଶ୍ୟ ଆମର ଯୋଉ ହେଲାନି। ଫେଲି ଓର୍ ଟାକୁ ଦେଖିଦେଇକି। ସେ ତାଙ୍କର ତାଙ୍କ ପ୍ଲାନିଙ୍ଗି ରେ କଲେ ବୋଲି ତାଙ୍କର ସକ୍ସେସ୍ ହେଲେ ଆଉ କଣ। ସେ ଦି ପ୍ରକାର ମେସିନ୍ ରେ ଖୋଳିଲେ ଆଉ ଗୋଟେ ଚରଖା। ହାତ ମେସିନ୍ ଆଉ ଗୋଟେ ନର୍ମାଲ ବୋରିଙ୍ଗି ମେସିନ୍। ଏମିତି ଦି ଦିଥର କରିକି ଖୋଳିନୁ ଖୋଳା ତାଙ୍କର ଅଢେଇଶ ନା ସାଢେ ତିନି ତିନିଶହ। ସେପଟୁ ଖୋଲିକି ତାଙ୍କର ପାଣି ସଫିସିଏଣ୍ଟ। ହେରା ତ ଲୋଭ ଲୋକର ଟିକେ ଦିଅନ୍ତିନି ଆଉ ପାଣି ଫାଣି ଦେବେନି ମନା କରିଦେଲେ।
ହଉ ଆଉ। ଓଭର ହେଇଗଲାଣି।
ହଉ ତମର ଯାଅ ଖିଆ ପିଆ କରିବ ଆଉ।
ହୁଁ।
ହଉ ରଖୁଛି।